ହାଲୋ
ହଁ ସୁୁଗିଲା।
ହଁ ଅଙ୍କଲ, ଜୟ ଗୁରୁ।
ହଁ ଜୟଗୁରୁ ଜୟଗୁରୁ। ଆଉ ମତେ ଟିକେ ଅନୁଗୁଳ ଚନ୍ଦ୍ରଙ୍କ ବିଷୟରେ ଟିକେ ଭଲ କି କହିବେ କେବେ ଦୀକ୍ଷିତ ହେଲେ? ଆଉ କଣ ସେଥିରେ ମା ସପ୍ତାହକୁ ସତ୍ସଙ୍ଗ ହେ କି ମାସକୁ ହଏ ଘରେ ସତ୍ସଙ୍ଗ ହଏ କି ସତ୍ସଙ୍ଗ ଯାହା ଟିକେ କହିଲେ
ତ ଆମ ଘରେ ତ ବାବା ମାମା ସେମାନେ ସବୁ ନ ମାନେ ବାବା ନେଇ ନଥିଲେ ମାମା ଯ ମ୍ୟାରେଜ ପୂର୍ବରୁ ନେଇଥିଲେ ତ ଯେମତି ଯଦି ମୋ ମାମା ଆମିଷ ଖାଉନାହାନ୍ତି ତ ବାବା ଏମିତି ଖାଉଥିଲେ ସେତେବେଳେ ଆସିଲେ ମାନେ ମା ଯେ ମାନେ ଜେଜେମାଁ ତ ମା କହିଲା କି ମୋ ବୋହୁ ତ ଖାଉନି ଆଉ ତୁ କେମିତି ଖାଇବୁ ଏମିତି ବୁଝେଇଲା ପରେ ବାବା ବି ଛାଡିଦେଲେ ତ ସେମାନେ ସେଇ ଦିନଠୁ ପା ନେଇଛନ୍ତି ଠାକୁ ଠାକୁରଙ୍କୁ ଧରିକି ତ ଆମେ ଯେତେବେଳେ ଭାଇ ଭଉଣୀ ଜନ୍ମ ହେଲୁ ଆମକୁ ବି ଛୋଟ ଟରୁ ଆମିଷ ଛାଡ଼ିଛନ୍ତି। କାହିଁନା ସେମାନେ ଗୋଟେ ଭଲ ପାଇଁ ଛାଡି ଦଅନ୍ତି ମାନେ ଆଷ ସେଟା ଭଲନି ତ ସେ ଛାଡିଦ ତ ଆମକୁ ବି ଆଇଁଷଟା ଖୁଏଇ ଦୋଉନାହାନ୍ତି ଆଉ ଆମେ ଛାଡି ଦେଇଛୁ ଆଉ।
ଆଛା ଆଛା।
ହଁ ତା ଛୋଟରୁ ହ ଆମ ଘରେ ଏମିତି ଛୋଟରୁ ପ୍ର ପ୍ରାର୍ଥନା ହୁଏ। ଆମେ ବି ବାବା ମାମା ସବୁ ମିଶିକି ଏମତି ପ୍ରାର୍ଥନା କରୁ ସକାଳ ସ୍ ଦି ଟାଇମ୍। ଆଉ।
ହଁ।
ତା ପରେ ଏମତି ବା କୋଉ ପର୍ଯଙ୍ଗରେ ଆମର ଏଠି ଆମ ଏରିଆ ଗୋଟେ ବ୍ଲକ ହୋଉଛି ପର୍ଯଙ୍ଗ ତ
ହୁଁ। ମୁଁ ଜାଣିଛି ପର୍ଜଙ୍ଗ ଅଛି ଢିଅ ତଳ ପର୍ଜଙ୍ଗ ଅଛି ହ୍ୟାଲୋ।
ହଁ ହଁ।
ହୁଁ।
ଆମର ଏପଟେ ପର୍ଯଙ୍ଗ ଅଛି ତ ସେଠ ଏଠି ଆମର ସତ୍ସଙ୍ଗ କେନ୍ଦ୍ର ଏମିତି ଅଛି ମନ୍ଦିର ବନେଇବା ପାଇଁ ସବୁ ପଇସା ପତ୍ର ସବୁ ଯୋଗାଡ ଏନ୍ତି ଚାଲିଛି ମନ୍ଦିର ବନେଇବା ପାଇଁ ଜାଗା ବି କିଣି ଯାଇଛି ହେଲେ କାମ ଚାଲିନି ସବୁ ଆଗ ଫାଷ୍ଟ ଆଶ୍ରମ ନିର୍ଦ୍ଦେଶ ଆସିଲା ବାଉଣ୍ଡରି ଦବା ପାଇଁ ତ ବାଉଣ୍ଡରି କାମ ଏବେ ସରିଛି। ଆମର ସେଇଠି ଯୋଉ ହୁଏ କେନ୍ଦ୍ରରେ ଆମେ ଯାଉ ପରଦିନ ବି ଗୋଟେ ଥିଲା ଯାଇଥିଲୁ ମୋ ବଡ ମାମା ତାଙ୍କର ଥିଲା ସତ୍ସଙ୍ଗ ତ ଯାଇଥିଲୁ ସେଠିକି। ଆଉ। ଏମିତି ତ ସକାଳେ ଉଠିଲେ ଯେମିତି ଆମର ଅଛି ଇଷ୍ଟବୃତ୍ତିିବାର ସେମିତି ଇଷ୍ଟବୃତ୍ତି କରୁ ଠାକୁରଙ୍କୁ ଭୋଗ ଦଉ ଆମର ଅନ୍ୟାନ୍ୟ କାମ ଆଉ।
ସେବଟେ ଆମ୍ବ କେମିତି ଆସିଥିଲା ଆମ୍ବ?
ଆଜ୍ଞା।
କହିଲ ସେପଟେ ଆମ୍ବ କେମିତି ଆସିଥିଲା?
ହଁ ଆମ୍ବ ଆସ ଏପର୍ଯ୍ୟନ୍ତ ବି ଏମିତି ଗୋଟେ ଗୋଟେ ଅଛି ଗଛରେ କିନ୍ତୁ ବର୍ଷ ସବଗଲାଣି ବୋଲି ଖାଇବା ପାଇଁ ଏତେ ଆଉ ଭଲ ଲାଗୁନି। ଏଥର ଆମ୍ବ।
ହ ହଁ ହଁ
ଆଉ ଆପଣଙ୍କର ସେଠି କଣ ପନିପରିବା ଗଛ ସବୁ ଲଗେଇଛନ୍ତି?
ସବୁ ଭେଣ୍ଡି ଜହ୍ନି କାକୁଡି ବି ପୋଟଲ ସବୁ ହେଇଚି।
ଅ ହୋ ଆମର ତ ଏପଟେ ଏମିତି ପନିପରିବା ହଁ ଆମର ବି ଏପଟେ ଏମତି ପନିପରିବା ଚାଷ କରାହଉଛି ଯ ଅଧିକାଂଶ ଲୋକମା କରୁନାହାନ୍ତି ଆମର ଏପଟେ ବହୁତ ହନୁ ତ ହ୍ୟାଲୋ
ହ୍ୟାଲୋ ହ୍ୟାଲୋ
ଆଉ କଣ ହଁ ତ ବହୁତ ମାଙ୍କଡ ଏପଟେ ତ ସେ ପାଇଁ ଚାଷ ବାସ କଲେ ସେମାନେ ସବୁ ଖାଇ ପକଉଛନ୍ତି ତାପରେ ଦ୍ୱିପହର ଟାଇମ ରେ ଯାଇ କିଏ ଜଗିବ ଘରେ ଯୋଉ ଖରା ହଉଛି ବାହାରକୁ ଯାଇ ଇକି ତ ବେଶୀ କିଛି ଚାଷ ବାସ କରୁନ ଯୋଉମାନ କରୁଛନ୍ତି ଜଗୁଛନ୍ତି କିନ୍ତୁ ଆମର ଏମିତି ଏତେ କିଛି ଚାଷ ନାହିଁ ଶାଗ ଏମିତି ଝୁଡଙ୍ଗ କାଙ୍କଡ ଏମିତି କମ ଲଗା ହେଇଛି ଆଉ।
ହଁ ହଁ ଆଉ ଖିଆ ପିଆ କେତେ ବେଳକୁ ହବ?
ହଁ ଖାଇବ ଆମର ତ ସବୁବେଳେ ସାଢେ ଗୋଟେ ଭିତରେ ଖାଇଦବେ ଏବେ ଖାଇବ ଆଉ।
ହୁଁ ହୁଁ ହୁଁ ହୁଁ ହୁଁ
ଆପଣ ଖାଇସାରିଲେଣି?
ନାଇଁ ସେବେ ଏବେ ଖିଆ ହେଇନି ସେଇ ସାଢେ ଗୋଟେ ଗୋଟେ ପଇଁଚାଳିଶ ଆରି ଭିତରେ ଖିଆ ହବ ଆଉ। ଆଉ ପ୍ଲସ ଥ୍ରୀ ପରେ ଆଉ କିଛି ପଢିଲିନି ଘରେ ବାପା ମା ମୁଁ ମୋ ଦି ଝିଅ ମୋ ମିସେଶେ ସେଆ ଆଉ
ଅ ହଁ ହଁ ମୁଁ ତ ଏବେ ପଢୁଛି ହିଁ ପ୍ଲସ ଥ୍ରୀ। ପଢୁଛି ଚାଲୁଛି ମୋର କମ୍ପ୍ଲିଟ ହେଇନି
ହଁ କୋଉ କଲେଜ?
ହଁ ଆମର ଏଇପଟେ ପର୍ଜଙ୍ଗ ରେ
ହ ହ ହ ଭଲ ଭଲ ଭଲ ଆଉ ଟିଉସନ ଫ୍ୟୁସନ ଯାଉନି
ହଁ ନା ନା ଟିଉସନ ଆଉ ଏପଟେ ଏମତି ଯାଉନୁ ଯାହା ଯେମିତି ଘରେ ଆଉ ଯାହା
ହୁଁ ହୁଁ
ଯଉମାନେ ଟିକେ ଭଲ କଲେଜ ପଢୁଛନ୍ତି ସେମାନଙ୍କୁ ନୋଟ ଟିକେ ମାଗିକି ପଢିଦଉ ଆଉ।
ଭଲ ଭଲ ଆଉ ସେପଟେ ପ୍ରସିଦ୍ଧ ଜେଗା କୋଉଟା ବୁଲାବୁଲି କରିବାକୁ
ଆମର ତ ଏପଟେ ଅଛି ଆମ ପରଜ୍ୟଙ୍ଗ ବ୍ଲକ ରେ ଯାଉଛି ସେଇଟା ଆମର ରେ ଯାଉଛି ଆମର ଯୋଉ କୁଆଳୁ ମନ୍ଦିର ଅଷ୍ଟଶମ ମନ୍ଦିର ସେଇଟା ଆମର ଏଇପଟେ ପରା ପ୍ରସିଦ୍ଧ ମନ୍ଦିର। ଆଉ ଅନନ୍ତ ସୈନ ଅଛି ଏ ସବୁ ଆମର ଏଇପଟ ଆଉ ଆପଣଙ୍କର ସେପଟେ କଣ ସବୁ ପ୍ରସିଦ୍ଧ ମନ୍ଦିର ମାନେ ଜାଗା ଅଛି ଯୋଇଟିକି ଆପଣ ଯାଇଛନ୍ତି ବୁଲି।
ଆପଟେ ତ ଜଗନ୍ନାଥ ମନ୍ଦିର ତାପରେ ଏ ଏମତି ଏମିତି ଗୋଟେ ଆମର ନୃ ଲକ୍ଷ୍ମୀ ନୃସିଂହ ମନ୍ଦିର। ହଅ ସେଠି ମାସକ ଧରି ଅଷ୍ଟ ପ୍ରହରୀ ହଏ ନାମ ସଂକୀର୍ତ୍ତନ ହଏ। ବହୁତ ଦେଶ ବାହାରୁ ମାନେ ସବୁ ଲୋକ ଆସନ୍ତି ବୁଲିବାକୁ।
ଓହୋ
ବହୁତ ଉପକାରିତା ଆମ ଆଡିକି କେବେ ଆସ ବାପା ମାଙ୍କୁ ଧରିକି ଆସ ବୁଲିକି ଯିବ।
ହଁ ଯିବା ଥରେ ଆମର ଏପଟେ ହୁଅ ଫେବୁଆରୀ ହୁଏଯେ କିନ୍ତୁ ଆମର ଏଇଟା କାର୍ତ୍ତିକ ମାସରେ ଯୋଉ କାର୍ତ୍ତିକ ପୂର୍ଣ୍ଣିମ ଶେଷ ବେଳକୁ ହଁ ଯୋଉ ପଞ୍ଚୁକ ହୁଏ ପାଞ୍ଚ ସିଦିନ ସେତିକି ବେଳକୁ ସେତେବେଳକୁ ଆମ ଗାଁ ରେ ମନ୍ଦିର ଭିତରେ ଏମିତି ପଞ୍ଚୁକ କରାଯାଏ ସବୁ ଗାଁ ର ଆସନ୍ତି। କୀର୍ତ୍ତନ ମଣ୍ଡଳକୁ ଡକା ଯାଇଥାଏ ନିମନ୍ତ୍ରଣ ଦିଆଯାଇଥାଏ ସମସ୍ତେ ଆସନ୍ତି। ତାପରେ ଏଇ ପାଞ୍ଚ ଦିନି ଖାଇବା ପାଇଁ ବି ଦିଆଯାଏ ମନ୍ଦିରରେ ମାନେ ଯାହର ବି ଏମିତି ଥାଏ ଯିଏ କହିଥିବ କି ଦେବି ବୋଲି ସେମାନେ ଦିଅନ୍ତି ନହେଲେ ଗାଁ ତରଫରୁ ଗୋଟେ ଦିନ ସମସ୍ତ ଙ୍କୁ ମାଗା ଯାଏ ତାପରେ ସବୁ ଜିନିଷ କିଣିକି ଦିଆଯାଏ ଖାଇବା ପାଇଁ ଆଉ।
ହୁଁ ଆମର ପୁରା ଅଜିଦୁ ମାବ ମାସକ ଯାକ ଅଷ୍ଟପ୍ରହରୀ ହଏ। ଗୋଟେ ମାସ ନାମ ଜମା ବନ୍ଦ ହଏନି।
ହଁ ଆମର ଏପଟେ ଏଇ ପଞ୍ଚୁକ ଟାମ ରେ ହୁଏ ତାପରେ ବାହାରୁ ଡାକା ଯାଇଥାଏ ଇସ୍କନ ଯୋଉମାନେ ଆସିଥାନ୍ତି ସେମାନେ।
ହୁଁ ହୁଁ ହଁ ସେପଟେ ତ ପାହାଡ ପାହାଡ ଭରିକା ସବୁ ଥିବ ନା?
କଣ କହିଲ ଅଙ୍କଲ?
ସେପଟେ ପାହାଡ ପର୍ବତ ଏଇ ସବୁ ଥିବ ନା?
ହଁ ଆମପଟେ ଏତେ ପାହାଡ ନାହିଁ। କିନ୍ତୁ ଭଲ ଭଲ ଜାଗା ଗୁଡାକ ଅଛି ବୁଲିଯିବା ପାଇଁ ଯେମିତି ହପା
ଭଲ ଯେଗା ତ ସେ ଅଷ୍ଟଶମ୍ଭୁ ଗୋଟେ ହେଲା।
ହଁ ଅଷ୍ଟଶମ୍ଭୁ ଆ ଝରଣା ନାହିଁ ଆମର ପଟେ ହେ ନଦୀ ତ ଯାଇଚି ଝରଣା ନାହିଁ।
ହଁ।
ହଁ ଆମର ଗୋଟେ ବ୍ରାହ୍ମଣୀ ନଦୀ ଯାଇଚି।
ଆଛା ଆଛା ଆଛା।
ସେପଟେ କଉ ବଜାର ଘାଟ ସବୁ କଣ ବଜାର? ଏଇ ବାରି ଜହ୍ନି କାକୁଡି ଛଚିନ୍ଦ୍ରା କୁନ୍ଦୁରା ପୋଟଳ ଜହ୍ନି କାକୁଡି ଏମିତି ସବୁ ହେଇଚି ଆଉ। ହୁଁ।
ହଁ।
ହଉ।
ଆଉ କେବେ ଆସନ୍ତୁ ଆମ ଗାଁ ଆଡ଼ିକି ରଥଯାତ୍ରାକୁ ଆସନ୍ତୁ ବୁଲିକି ଯିବା ଆଉ।
ନିହାତି ନିହାତି ବାପା ବାହାରେ ରୁହନ୍ତି?
ଆଜ୍ଞା।
ହାଲୋ କହିଲି ଆପଣଙ୍କ ବାପା ବାପା ବାହାରେ ରୁହନ୍ତି କହିଲି ତମ ବାପା
ହଁ ବାବା ସେଠି ବାହାରେ ରହିକି କଟକରେ କାମ କରୁଚନ୍ତି ତ ସେ ସେଟ୍ ଠି ରହୁଚନ୍ତି ଆଉ।
ହୁଁ ଭଲ ଭଲ। ଆ ଭାଇ ସେଇ ପାଖ ସ୍କୁଲ ରେ ପଢୁଚି?
ଅ ଭାଇ ସେ ମୋ ମାମୁଁ ଘରେ ରହିକି ଛୋଟ ରୁ ରେ ରହିକି ପଢୁଚି ତ ଏପର୍ଯ୍ୟନ୍ତ ବି ସେଠି ପଢା ତାର ଚାଲିଚି ଆଉ।
ହ ହ ଆଉ ମା ମା ଦେହ କେମିତି ଅଛି?
ହଁ ତାଙ୍କର ଟିକେ କଫ ଅଛି ତ ତା ପାଇଁ ତ ଔଷଧ ଖାଉଚନ୍ତି କଫତା ତ ଏମତି ଯୋଉ ଔଷଧ ଖାଉଛନ୍ତି କେତେ ବେଳେ କେମିତି ବେଶୀ ଥଣ୍ଡା ପାଗ ହେଲେ ବାହାରି ଯାଉଛି ଔଷଧ ଖାଉଚନ୍ତି ଟିକେ କାଲି କଫ ବି ବହାରି ପଡି ଆଉ ଜର ଟା ଟିକେ ଅଛି ଦେହରେ ଟିକେ ଖରାପ ଅଛି ତ।
ଆଚଛା ଆଚ୍ଛା ଭାରି ପଦସ ପଥ ନ କପ ଟା ଭାରି ଖରାପ।
ହଁ କଫ ହେଲେ ତାଙ୍କ ମୁଣ୍ଡପୁରା ବହୁ ଜୋର ସେ ପେନ୍ ହୁଏ ସେ ଟ୍ୟାବଲେଟ ନ ନେଲେ ଟୋଟାଲ କମେନି।
ହୁଁ ହୁଁ ହୁଁ। ଆଉ ତାହେଲେ ସେପଟେ ତ ଏମିତି ସବୁ ମୁଁ ଜାଣିଲି ସବୁ ବିଷୟରେ
ହଁ,
ମତେ ସେ ଜଙ୍ଗଲ ଅ ପାହାଡ ଏଇ ସବୁ ଜେଗା ବୁଲିବାକୁ ଭଲ ଲାଗେ।
ହଁ ମୋତେ ବି ବହୁତ ଭଲ ଲାଗେ, ପ୍ରକୁତି ପରିବେଶ ଆମର ପୁରା ସବୁଜ ସୁନ୍ଦର ସବୁ ବୁଲିବା ପାଇଁ ମାନେ ଥଣ୍ଡା ଲାଗେ ବି ଯଉଆଡେ ଗ ଗଛ ପାହାଡ ଏମଥିବ ଥଣ୍ଡା ଲାଗେ ଜାଗା ଗୁଡାକୁ ବି ମାନେ ପୁରା ମନକୁ ଶାନ୍ତ ରଖେ କାଣ ସେଇ ଯାଗା ଗୁଡାକ ଭଲ ଲାଗେ ବୁଲିବା ପାଇଁ ଆଉ
ହଁ ହଁ ହଁ ଆଉ ଏବେ କଣ ଏଇ ଯୋଉ ଆସୁଛି ଧର ଏବେ ତ ଦଶହରା ଛୁଟି ଗଲା ଯଉ ଆମର ରଜ ଛୁଟି ଗଲା ଗୋଟେ ବଡ ଛୁଟି ନା? ଇକିି ହାଲୋ ଛୁଟିରେ ଆଉ କୁଆଡେ ବନ୍ଧୁ ବାନ୍ଧବ ବ ଛୁଟିରେ ଆଉ କୁଆଟେ ବନ୍ଧୁବାନ୍ଧବକୁ ବୁଲିବାକୁ ଯାଇଥିଲ?
ହଁ ନାଇଁ ଛୁଟିରେ ତ କୁଆଡେ ଯାଇନି ଆମ ଘରକୁ ସମସ୍ତେ ଆସିଥିଲେ କୁଣିଆ ମାନେ ଆମ ଗାଁରେ ଜୋ ଟିକେ ଭଲସେ ପାଳନ ହୁଏ ତ
ହୁଁ ହୁଁ ହହୁଁ
ଏମିତି ସବୁ ତେଣୁ ଆମ ଗାଁକୁ ଆସିଥିଲେ ଆଉ ସବୁ। କହନା ମୋ କୁଣିଆ ମାନେ ମୋ ପିଇସି ମାମୁଁ ମୋ ବଡ ମାମୁଁ ମାଇଁ ସେମାନେ ସବୁ ଆସିଥିଲେ ଘରକୁ ଆଉ। ହଁ,
ରଜ ମହୋତ୍ସବ ହେଲା?
ହଁ ଆମ ଗାଁରେ ଏମିତି ରଜ ଏଇ ଆମର ତ ଆଗରୁ ବି ଏମିତି ଯାହା ଆମେ ଝିଅ ମାନ ଦୁଳି ନିଜେ ବନେଇକି ଯାହା କରୁ ଏବେ ଏଇ ଏଥର କିନ୍ତୁ ଦି ବର୍ଷ ହେଲାଣି ପୁରା ଏମତି ପାଳନ କରାହଉଛି ଫଙ୍କସନ ଟାଇପର ଛୋଟ ଛୁଆ ମାନେ ସବୁ ନାଚୁ ବଡ ମାନେ ବି ନାଚୁଛନ୍ତି ତାପରେ ସେମାନଙ୍କୁ ଶେଷ ତାପରେ ପା ଇା ହଉଛି ଗୀତ ଏମତି ହଉଚି କୁଇଜ କମ୍ପିଟିସନ ହଉଚି ଆଉ ଯଉମାନେ ମା ମାନଙ୍କର ହୁ ହୁଳହୁଳି ଶଙ୍ଖ ପୁଙ୍କିବା ଏମିତି ସବୁ କମ୍ପିଟିସନ ହଉଛି ଆଉ। ପୁଚି ଖେଳିବା ଏଇସବୁ ଗୁଟେ ଗୁଟେ କମ୍ପିଟେ ହଉଛି ଶେଷ ଦିନ ସେମାନଙ୍କୁ ପ୍ରାଇଜ ଦିଆହଉଛି ଆଉ।
ବଢିଆ ବଢିଆ ବଢିଆ ଆଉ ଉ ଆ ଆଉ ବାବା କଣ ଜିବା ଆଶିବା କରନ୍ତି ନା ଅଂ ଅ
ନାଇଁ ସେ ସେଠିକି ଟି ଟିକେ ଘରଠୁ ଦୂର ତ ସେ ସେଠି ରହିଯାଆନ୍ତି ଛୁଟି ହେଲେ ଆସନ୍ତି ଆଉ।
ଶନିବାର ଆସୁଥିବେ ଆଉ।
ହଁ ଛୁଟି ହେଲେ ଆସିଛନ୍ତି ଆଉ।
ହଉ ତାଏଲେ ରଖ
ହଉ ଅଙ୍କଲ ଆପଣ ଜାନ୍ତୁ କଣ କରନ୍ତ ହଁ ହଉ ରଖୁଛି।